ହାଲୋ ହଁ ଆଜ୍ଞା, ମାଡାମ୍ ନମସ୍କାର୍।
ନମସ୍କାରେ।
ଆଉ କଣ ସବୁ କରୁଚନ୍ତି ଆଜି?
ଏଇ ଆଜି ଟିକେ ରୋଷେଇ ଲେଟ୍ ହେଲା ରୋଷେଇ କରୁଚୁ ଆଉ।
ଆଛା ଆଛା। ହଁ ଆମର ବି ସେଇ ରୋଷେଇ କାମ ଛୁଆ ଛୋଟ ଛୁଆ କାମ ଏଇ ସବୁ ରହୁଛି ଆଉ।
ହଁ। ଛୋଟ ପିଲା ଅଛନ୍ତି ଘରେ?
ୟେ ହଁ ଛୋଟ ପିଲା ଅଛନ୍ତି ସବୁ।
ଆଜ୍ଞା ଆଉ ଗାଧୁଆ ବେଳ ଖିଆ ଖାଇ ସାରିଲେଣି?
ହୁଁ ଖରା ବେଳ ଖିଆ ନା ଖିଆ ହେଇନାହିଁ ଚାଲିଛି ରୋଷେଇ ଆଉ।
ଆଜ୍ଞା। ଆଉ ସକାଳେ କଣ ଖାଇଲ?
ସଖାଳେ ଆମର ଖିଆ ହେଇଥିଲା ରୁଟି, କ୍ଷୀର। ଏଇ ସବୁ ଆଉ ଭଜା।
ଆଜ୍ଞା।
ହୁଁ। ଆଇଁଷ କରିନା?
ଆଉ କୁଆଡେ ବୁଲାବୁଲି କରିବାକୁ ଯାଉଛନ୍ତି?
ଆଜ୍ଞା କଣ କହିଲେ?
କୁଆଡେ ବୁଲାବୁଲି କରିବାକୁ ଯାଉଛନ୍ତି ନା?
ହଁ ବୁଲାବୁଲି ଆଉ ଏବେ ଟିକେ ଖରା ଗରମ ପାଇଁ ଟିକେ କୁଆଡେ ଇଚ୍ଛା ହଉନି ବୁଲାବୁଲି କରିବା ପାଇଁ।
ଆଉ ସେ ରଜ ଟାଇମ ରେ ଯାହା ଟିକେ ବୁଲିବାକୁ ଯାଇଥିଲୁ ଆଉ।
ଆଉ ରଜରେ ସବୁ କଣ କଲେ?
ରଜରେ କଣ ଏଇ ସବୁ ପିଠା ଫିଠା କରି ଖାଇକି। ଏଇଠି ଟିକେ ପାନଫାନ ଖାଇ। ଆଉ ଏଇଠି ଟିକେ ଭାଉଜ ଖୁଡି ଏମାନଙ୍କ ଅପା ଏମାନଙ୍କ ସହିତ ଟିକେ ରଜ ପାଳିଦେଲୁ ଆଉ। ଆଉ ଆପଣଙ୍କର କଣ କେମିତି ରଜ କଟିଲା?
ରଜରେ ଏଥର କୁଆଡେ ଯାଇନୁ ବୁଲାବୁଲି କରିବା ପାଇଁ ଦେହ ଭଲ ନଥିଲା ତ।
ଆଚ୍ଛା ଆଚ୍ଛା।
ସେଇଥିପାଇଁ କୁଆଡେ ଗଲୁନି ଆଉ।
ଦେହ ଟିକେ ଅସୁସ୍ଥ ରହୁଛି ଆପଣଙ୍କର ଆଉ।
ଦେହ ଟିକେ ଅସୁସ୍ଥ ରହୁଛି ଟିକେ ଖରା ଗରମ ବି ଜୋର ହଉଥିଲା।
କଣ ହେଇଥିଲା କି ଆପଣଙ୍କ ଦେହ?
ଏଇ ଟିକେ ପେଟ ସମସ୍ୟା ଆଉ।
ଆଜ୍ଞା। ଆଉ କଣ କୁହନ୍ତୁ ସବୁ?
ଆଉ ଏଇ ସକାଳେ ଆମର ପନିପରିବା କିଣା ହେଇକି ଆସିଲା। ସେୟାକୁ କଲରା। ଆଳୁ ଭେଣ୍ଡି ଏ ସବୁ।
କଲରା ଆଳୁ କଣ ଭଜା କରିଛନ୍ତି?
କଲରା ଆଳୁ ଭ ଭଜା କରିଦେଉଛି କଲରା ଆଳୁ ଚିପ୍ସ ବି କରେ।
ଆଜ୍ଞା।
ଏତିକି ଆଉ।
ଆଉ କଣ ତରକାରୀ ସବୁ କଣ ରୋଷେଇ କଣ ହେଇଚି?
ତରକାରୀ ଡାଲି ପୋଟଳ ଗୋଟା ଭଜା। ଆଉୁ
ଆଚ୍ଛା ଆଛା। ଆଉ ଆଇଁଷ ବେଶୀ ପସନ୍ଦ କରନ୍ତି ନା ନିରାମିଷ ଖାଆନ୍ତି?
ଯାଇନ ଆଇଁଷ ବେଶୀ ଖାଏନି। ଖାଇନି ଆଇଁସ ଖାଏ କିନ୍ତୁ ଏତେ ଅଧିକା ଖାଏନି ଆଉ।
ଆଚ୍ଛା ଆଚ୍ଛା।
ଆଉ ଆଉସ୍
ଆଉ ଆପଣଙ୍କ ପୁଅ?
ଆଜ୍ଞା।
ମୁଁ କହିଲି ଆପଣଙ୍କର ଛୋଟ ପୁଅ?
ଛୋଟ ପୁଅ ଆମର ପୁଅ ଝିଅ ସବୁ ଖେଳୁଛନ୍ତି ବାହାରେ। ସେ ଖାଇବା ଟା କେମିତି ହେଇଗଲାଣି ଆସିବେ ସବୁ।
ଆଚ୍ଛା ଆଚ୍ଛା। ଆଉ ଛୁଆ ପିଲାଙ୍କ ଦେହ ସବୁ ଭଲ ଅଛି।
ପିଲା ସବୁ ଭଲ ଛୋଟ ପିଲା ଏ ପାଣି ଫାଣି ହଉଛନ୍ତି ଥଣ୍ଡା କାଶ ଏଇଗୁରା। କମୁଛି।
ହଁ ପିଲାଙ୍କୁ ତ ସେ ସମସ୍ୟା ଲାଗି ରହିବ।
ସେ କହିବ।
ଆଉ ଟିକେ ଛୁଆଙ୍କୁ ଟିକେ ଜଗିବାକୁ ପଡିବ ଆଉ। ନଜଗିଲେ ଥଣ୍ଡା ତ ତାଙ୍କୁ ଲାଗି ରହିବ ଆଉ।
ହୁଁ ଛୋଟ ପିଲା ସେମାନେ ଟିକେ ବେଶୀ ପାଣି ଫାଣି ହେବେ।
ପିଲାମାନେ ଟିକେ ଖେଳକୁୁଦରେ ରହି ସେ ଟିକେ ପାଣି କାଦୁଅ ହବାକୁ ଭଲ ପାଆନ୍ତି। ଆଉ ପାଣି କାଦୁଅ ସେମାନେ ହେଲା ମାତ୍ରେ ତାଙ୍କର ତ ଦେହ ଖରାପ ହବ ଆଉ।
ହୁଁ ହଁ। ପିଲା ବି ଖରା ଛୁଟି କାଟିବା ପାଇଁ ମାମୁଁ ଘରକୁ ପ୍ରାୟ ପଳେଇ ଯାଉଛନ୍ତି। ସେଠି ସେ ପାଣିରେ ଥଣ୍ଡା ହଉଛି।
ହଁ ପିଲାଙ୍କର ଏବେ ତ ରଜ ପରେ ପରେ ଛୁଟି ସ୍କୁଲ ଖୋଲିଯିବନା।
ସ୍କୁଲ ଖୋଲିଗଲାଣି ଏବେ ସ୍କୁଲ ସବୁ ଯାଉଛନ୍ତି।
ଘରେ ସବୁ ଟିକେ ପିଲା ସ୍କୁଲ ଛୁଟି ହେଲା ମାତ୍ରେ ଘରେ ରହି ଟିକେ ଅସୁବିଧା କରନ୍ତି।
ଘରେ ରହିବା ଘରେ ରହିଲେ ମାନେ ପିଲା ଖଲି ସବୁବେଳେ ମୋବାଇଲି
ମୋବାଇଲ୍ ଦେଖୁଛନ୍ତି ଆଉ। ଆଉ ଆଗରୁ ପିଲାମାନେ ସବୁ ପାଣି ହେଇକି ଖେଳୁଥିଲେ। ପାଣି କାଦୁଅ ହେଇକି ଏବେ ବି ସେ ପିଲା ବି ଅଛନ୍ତି କିଛି କିଛି ଏମତି ଖେଳି ଦଉଛନ୍ତି। ଯାହା ଫଳରେ ସେମାନେ ଥଣ୍ଡା ଧରୁଛି ଆଉ।
ହଁ ଆଉ ଏବେକା ପିଲା ତ ଆଉ ଘରୁ ବାହାରୁ ନାହାନ୍ତି।
ଆଉ ଆପଣଙ୍କର କଣ ବାଳିଡି ବାଡି ପରିବା ସବୁ କଣ ପାଇଲେ ଆଜି? ନା ପାଇନାହାଁନ୍ତି କିଛି।
ବାଡିରେ ଆମର ଶାଗ ତୋଳା ହେଇଥିଲା। ଆଉ ସଜନା ଶାଗ ବି ଗଛ ଅଛି।
ପିତା ଶାଗ ଆମର ସେ ଯୋଉ ଭୂଇଁ ପିତା ଯାହାକୁ କୁହନ୍ତି ତ ଆଉ।
ପିତା ଆମର ପିତା ଗୋଟେ ମାନେ ତଳେ ଗୋଟେ ମାଡେ ଗୋଟେ
ଆଜ୍ଞା ଆଜ୍ଞା। ଆପଣଙ୍କୁ ସେଇ ପିତା ଖାଇବାକୁ ଭଲ ଲାଗେ?
ଫି-ଫିତା ଟା ଆମର ସେଟା ପାଟିକୁ ଭଲ ଲାଗେନି କିନ୍ତୁ ଦେହ ପାଇଁ ଭଲ।
ନାଇଁ ପାଟିକି ବି ଭଲ ଲାଗେ। ବାସ୍ନା ଟା ବି ପିତା ଶାଗର ଭଲ ହୁଏ।
ଆଜ୍ଞା, କଣ କହିଲେ?
ଦୁଇ ପିତା ଲାଗେ ସେଟା?
ହଁ, ସେଟା ଦେହ ପାଇଁ ବି ଭଲ।
ହଁ
ପିତା ଶାଗ ଟା ଦେହ ପାଇଁ ହିତକର।
ହିତକର ଆଉ ଆମର ଛୁନୁଛୁନିଆ ଶାଗ ଖଆନ୍ତି ନା
ଡାଇବେଟିସ ଲୋକମାନେ ପ୍ରାୟ ଖାଆନ୍ତି ପିତା। ତାଙ୍କ ପାଇଁ ଟିକେ ସେ ଟା ଭଲ ଔଷଧୀୟ ଗୁଣ ରହିଛି ପିତାରେ। କଲରା ଟିକେ ବେଶୀ ପସନ୍ଦ କରନ୍ତି।
ଏଇ ସବୁ ଆଉ।
ଆଉ ସୁନୁସୁନିଆ ଶାଗ ଖାଆନ୍ତି ନା ଆପଣ?
ହଁ ସାଙ୍ଗ ଆମର ଏପଟ ତ ସବୁ ଗଛ ଆମ ଗାଁ ରେ ସବୁ ପ୍ରକାରର ଶାଗ ମିଳେ। ସୁଜୁନା ଶାଗ, ସୁନୁସୁନିଆ ଆଉ ଗୋଟେ ଆମର ହେଇଗଲା କଳମ ଶାଗ ଆଉ ମଦରଙ୍ଗା ଆଉ ଏଇ ସବୁ ପ୍ରକାରର ବହୁତ ଟାଇପ ର ଶାଗ ଗାଁ ମାନଙ୍କରେ ମିଳୁଚି। ନାଉଡଙ୍କ କଖାରୁଡଙ୍କ ଏଡା ସବୁ ମିଳିଯା ଉଛି। ଆଉ ସେ ବାହାରେ ଯୋଉମାନେ ଟିକେ ଆମେ ଟିକେ ବାହାର ଟାଇପ୍ ଯୋଉ ଯୋଉ ଟାଇମ୍ ରେ ପଳଉଛୁ ସେ ଟାଇମ୍ ରେ ସେଆଡେ କିଛି ମିଳୁନି ଖାଇବା ପାଇଁ।
ସେଠି କିଛି ମିଳୁନଥିବ ଆଉ।
ସେଇଥିପାଇଁ ଟିକେ ଗାଁ ମାନଙ୍କୁ ଆସିଲେ ଟିକେ ଶାଗ ଖାଇବାକୁ ଟିକେ ଇଛା ହୁଏ। ସେଇ ଟାଇମ୍ ରେ ଆସିକି ଯାହା ଟିକେ ଖାଇପିଇ ଦେଇ ଯାଉ ଆଉ।
ଆଉ ଶାଗ କିଛି ଗଲା ବେଳେ ବାହାରକୁ ନେଇଯିବେ ସାଙ୍ଗରୁ।
ଶାଗ ନେଲେ ବି ସେ ଲେଟ୍ ହବ। ବହୁତ ଗୁଡେ ବାଟ। ତାପରେ ସେ ଶୁଖିଯିବ। ଶାଗ କଣ ରହିବ ବେଶୀ ସମୟ ସେ କାମ ନୁହ
ଆଉ ଘରେ ସବୁ ଖାଆନ୍ତି ଶାଗ?
ଶାଗ ତ ଆମର ଆଇଁଷ ବାରରେ ଆଇଁଷ ହୁଏ ବାକି ସବୁ ବାରରେ ଯୋଉ ଆଇଁଷ ହୁଏ ନା ଯୋଉ ବାର ସେଇ ବାରରେ ସବୁ ଶାଗ ହୁଏ। ଆଉ ମିଳିଲେ ତ ହବ ନ ମିଳିଲେ କେମିତି ହବ। ମିଳିଲେ ଶାଗ ଶାଗ ହୁଏ ଆଉ।
ବୁଝିଲେ। ଆଉ ଆପଣଙ୍କର ସବୁ ଭଲ ତ ସେପଟେ ଆଉ?
ହଁ, ଭଲ ଏବେ ଟିକେ ବର୍ଷା ସିଜିନ୍ ରେ ବି ଗରମ ଗୁଳୁ ଗୁଳି ହଉଚି। ହଁ ଟିକେ ରୋଷେଇ ବାସ କରିବାକୁ ଟିକେ ଅସୁବିଧା ହଉଚି ଆଉ। ଜଲଦି ଟିକେ କାମ ସାରିଦେଲେ ଭଲ।
ହଁ, ଟିକେ ସଖାଳୁ ଟିକେ ଶୀଘ୍ର ଯୋଉମାନେ ଉଠି ପଡନ୍ତି ତାଙ୍କୁ ଟିକେ ବେଳା ବେଳି ଶୀଘ୍ର କାମ ସରିଯାଏ। ଆଉ ଟିକେ ଲେଟ୍ ଯଦି ହେଇଯାଏ ତାପରେ ସକାଳ ଉଠିବାଟା ଲେଟ୍ ହେଇଯିବ ମାନେ ସବୁ କାମ
ହୁଁ ହୁଁ!
ହଁ ପରେ ପରେ ସବୁ ଲେଟ୍ ହେଇ ହେଇକା ଚାଲିବ।
ଆଜ୍ଞା!
ଆଉ ସେଥିପାଇଁ ଶୀଘ୍ର ଆଗରୁ ଆମର ପିଲାମାନେ ଯେତେବେଳେ ପାଠ ପଢିବାକୁ ଯାଉଥିଲେ ଚାଟଶାଳୀରେ ସେମାନେ ସବୁ ଭୋର ରାତି ଚାରିଟାରେ ସ୍ନାନ କରି ତାଙ୍କୁ ସବୁ ଶିଖା ଯାଉଥିଲା!
ଶିକଖ
ସେମାନେ ସେଠି ସବୁ ନା ନା କରି ସବୁ ସେଠି ତାଙ୍କର ନିତ୍ୟକର୍ମ ଚାରିଟା ରାତିରୁ ସବୁ ସାରୁଥିଲେ। ଆଉ ସେଟାବ୍ ଗୁରୁ ମାନେ ତାଙ୍କୁ ଜ୍ଞାନ ସେଠି ଆ ମାନେ ଶିଖୋଉଥିବେ! ସେମାନେ ପିଲାମାନେ ହେଇଟାପା ଆହରଣ କରି ତାଙ୍କଜୀପ୍ ସୁରକ୍ଷିତ ଜୀବନ ଯାପନ କରୁଥିଲେ।
ଆଉ ଏବେ ତ ପିଲା ମୋବାଇଲରେ ବ୍ୟସ୍ତ ରହୁଚନ୍ତି ଆଉ।
ଆଜ୍ଞା ଆଜ୍ଞା! ହେରେ ଓପୋ ମୋବାଇଲରେ ଏବେ ପିଲା ଆଉ ସେ ଧୂଳି ଖେଳ ବି ପସନ୍ଦ କରୁନାଆନ୍ତି। ମୋବାଇଲ ଧରିଲାକୁ ସେମାନେ ଆଉ କାହା କଥା ବି
ଆଉ କଣ କହିଵି ଆଜି କାଲିକା ପିଲାଙ୍କୁ ସବୁ ଆଉ ଦେଖୁଥା! ତା
ପିଲା ତା ପିଲାମାନଙ୍କୁ କହିଲାକୁ ମୋବାଇଲି ଧରନି ସେମାନେ କହୁଚନ୍ତି ଆଉ! ତମେ କାଇଁ ଧରୁଛ! ଏଇ ସବୁ ଆଉ।
ଶୁଣୁ ନାହାନ୍ତି ଜମା କଥା ଆଉ।
ଆଜ୍ଞା ଆଜ୍ଞା! ଆଉ ଆପଣଙ୍କର କଣ ସବୁ ରୋଷେଇ ସରିଗଲାଣି ନା ଆହୁରି ଚାଲିଚି।
ହଁ ରୋଷେଇ ସରିଗଲାଣି ଆଉ ଆମର ଏଇ ପୁଅ ଟିକେ ଖାଇବ ଏବେ ଆଉ। ଘରେ ଖାଇବ।
ହଁ ବେସ୍ତ ଥିବେ ବହୁତ ଆଉ। ଆଭିତରେ ଟିକେ ସମୟ ଦେଇ କଥା ହେଲେ ଆପଣ ଖୁସି ଲାଗିଲା।
ବେସ୍ତ ଭିତରେ ବି ଟିକେ ଯାହାଵି ହେଲେ ପିଲା ପଛରେ ଟାଇମି ସବୁ ଦେଖେ!
ଆଜ୍ଞା ଆଜ୍ଞା! ବ୍ୟସ୍ତ ଭିତରେ କଥା ହେଲେ ଖୁସି ଲାଗିଲା।
ଆଜ୍ଞା!
ହଉ ଆଜ୍ଞା! ଆଉ ରଖୁଚି ପ ପରେ ପୁଣି କଥା ହବା ଆଉ। ହନ୍ତୁ କାମ ସାରି ଦିଅନ୍ତୁ ଆଉ ଆଜ୍ଞା ଆଜ୍ଞା।